ହ୍ୟାଲୋ, ସୁପ୍ରଭାତ।
କଣ କରୁଛ? ନାଇଁ ମୁଁ ଟିକେ ଏପଟେ ଚାଲୁଥିଲି ଆଉ ସକାଳୁ ସକାଳୁ ଚାଲିଲେ ଦେହ ଟିକେ ଫୁର୍ତ୍ତି ଲାଗେ ନା। ସକାଳର ପବନ ବହୁତ ଥଣ୍ଡା ଥାଉଛି ତ ସିଏ ଆମର ମସ୍ତିଷ୍କକୁ ପୁନର୍ବାର ସିଏ ପ୍ରସ୍ତୁତ କରାଇଥାଉଛି କିଛି ଗୋଟେ ଜିନିଷକୁ ନୂଆରେ ଗ୍ରହଣ କରିବା ପାଇଁ ନହେଲେ ତା ମାନେ ଗୋଟେ ଯାହାହେଲେ ହେଲେ ଫ୍ରେଶ ଲାଗିଥାଉଛି ଆଉ।
ହଁ ହଁ ସତ କଥା କହିଲ। ହଁ ମୁଁ ବି ଏବେ ଟିକେ ବୁଲାବୁଲି କରିକି ଆସିକି ଟିକେ ସମ୍ବାଦପତ୍ର ପତ୍ର ପଢ଼ୁଥିଲି ଆଉ।
ଆଛା ସମ୍ବାଦ ପତ୍ର ନା କେତେ ବଢିଆ। କଣ ମାନେ ଓଡିଆରେ ହିଁ ଲେଖା ହେଇଥିଲା ନା ସେଇଟା।
ହଁ ହଁ ଓଡିଆରେ ହିଁ ଲେଖା ହେଇଥିଲା, ଓଡିଆରେ ଟିକେ ପଢି ପଢ଼ୁଥିଲି ବସିକି ଜାଣିବା ପାଇଁ, ଓଡ଼ିଶାରେ କଣ କାଣ ହେଉଛି ଆଉ ମୁଁ ସବୁଦିନ ପଢ଼େ ମୁଁ। ପ୍ରତିଦିନ ସମ୍ବାଦ ପତ୍ର ପଢେ, ତମେ ପଢ କି?
ନାଇଁ ମୁଁ ଖବର କାଗଜ ଏତେ ପଢେନିହେଲେ ହେଲେ। ମୁଁ ଯାହା ନ୍ୟୂଜ୍ଜ୍ ଦେଖିଦିଏ ଖବର ଯାହା ଅଛି ଯେ ଦେଖିଦିଏ କୌଣସି ଚ୍ୟାନେଲ ମାଧ୍ୟମରେ।
ଅହଁ ମୁଁ ଦେଖିେ କିନ୍ତୁ ମୁଁ ଦେଖେ କେବଳ ଆମର ଆନ୍ତର୍ଜାତୀୟ ଖବର ଯାହା ମୁଁ ସେ ଏଟା ଟିକିଏ ଦେଖେ କି ଦିଏ ଆମର ମୋବାଇଲରେ। କିନ୍ତୁ ଓଡ଼ିଶାର ଖବରଟା ପାଇଁ ଟିକେ ସମ୍ବାଦପତ୍ର ପଢ଼ିଦିଏ।
ଭଲ କଥା ନା ମାନେ ସକାଳୁ ସକାଳୁ ଯଦି ଏମିତି ଖବର କାଗଜ ପଢଆ କଥା ବୋଲେ।
ଆଛା ତମେ ତମେ ତମର ମାତୃ ଭାଷାକୁ କେତେ ଗୁରୁତ୍ୱପୂର୍ଣ୍ଣ ଦିଅ?
ମାତୃଭାଷା ତ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଆମେ ଯଦି ଆମର ଆଞ୍ଚଳିକ ଭାଷା ବା ମାତୃଭାଷାକୁ ଗୁରୁତ୍ୱ ଦେବା ତାହାର ମାନ ଧୀରେ ଧୀରେ ବଢ଼ିଯିବ କାରଣ ଆମେ ଯେତେବେଳେ ଛୋଟ ପିଲା ରହୁ ଛେ ଆମେ ଯେତେବେଳ ଅ ଆ କିଛି ବି ପଢ଼ୁଛେ ତ ଆମର ଏଠାରେ ମାତୃଭାଷାରୁ ହିଁ ଆରମ୍ଭ ହୋଇଥାଏ। କାରଣ ଆମର ପ୍ରାରମ୍ଭ ସବୁବେଳେ ମାତୃଭାଷାର ହିଁ ହେଇଥାଏ। ତ ସେଥିପାଇଁ ଯେଉଁଠୁ ଆମର ପ୍ରାରମ୍ଭ ହେଉଛି ତାକୁ ଆମେ ଅଧିକରୁ ଅଧିକ ଗୁରୁ ତ୍ୱ ଦେବା ନିହାତି ଆବଶ୍ୟକ।
ସତ କଥା ମାନେ କେତେ ବଢିଆ କଥା ନା ଯେ ଦେଖ ଆମେ ବି କୌଣସି ମା ମାନେ ମାତୃଭାଷା କୁ ଆମେ ବେଶୀ ଗୁରୁ ତ୍ବ ଦେବା କଥା କଣ ପାଇଁ ଗଲେ ଆମର ଯେ ଦେଖ ସ୍କୁଲ ରେ ମାନେ ଆମେ ଯ ଯାଉଛୁ ଯୋଉ ବିଦ୍ୟାଳୟକୁ ଯୋଉଠିକୁ ବି ଯାଉଛୁ ଆମର ବହି ଯଦି ଆମ ମାତୃଭାଷାରେ ଲେଖା ହେଇଥିବ। ତାହେଲେ ଆମ ପିଲାମାନେ ମାନେ କେତେ ବଢିଆ ସେ ବୁଝିଯିବେନି ଯୋଉଟା ବି ଲଖ ଖା ହେଇଛି କଣ ପାଇଁ ବୋଲେ ସିଏ ସବୁବେଳେ ସେଇ ସିଏ ସେଇ ଭାଷାରେରେ ହିଁ କଥାବାର୍ତ୍ତା ହେଇଥାଉଛି ସମସ୍ତଙ୍କ ସହିତ ଆଉ ସେଇ ଭାଷା ହିଁ ସେ ଯେତେବେଳେ ବହିରେ ଦେଖି ଖାଉଛି ବଲେ ସିଏ ବହୁତ ସହଜରେ ସିଏ ନେ ବୁଝି ପାରୁଛି ଆଉନି ଜର ମାନେ ମନେ ରଖିବା ପାଇଁ ମନେ ରଖିବା ଶକ୍ତି ମଧ୍ୟ ବଢି ଯାଉଛି କଣ ପାଇଁ ବୋଲି ସେ ଜାଣିଛି ଯେ ନାଇଁ ମୁଁ ଏ ଭାଷା ଟା ଜାଣିଛି ବୋଲି ଆଉ ଯଦି କିନ୍ତୁ ହଁ ସେଇଟା ବୁଝିବା ପାଇଁ ସହଜ ହେଇ ଥାଏ ତ ମତେ ଲାଗୁଛି ଦେଖନ୍ତୁ ଏବେ ଦେଖନ୍ତୁ ଅ ମାନେ ଯେତେବେଳେ ଆମେ କଉ ବସ ରେ ଯାଉଛେ କୌଣସି ତାହାମିଷ ପରିବହନରେ ଲେଖା ହେଇଥାଉଛି ଯେତେବେଳେ ଓଡିଆ ଭାଷା ଟା ଉଁ ଆମକୁ କେତେ କେତେ ବଢିଆ ଲାଗୁଛି ଆମ ନିଜ ଆଞ୍ଚଳିକ ଭାଷା ଯେତେବେଳେ ଲେଖା ହେଇଥାଉଛି କେତେ ବଢିଆ ଲାଗିଥାଉଛି। ନା ମାନେ ଆମେ ବୁଝିପାରୁଛେ ଯେ ନାଇଁ ଜଣେ ଭି ହେଲେ ଯିଏ ଜାଣିଦବ ଯେ ନାଇଁ ବସ୍ ଟି ଭୁବନେଶ୍ଵର ଯାଉଛି କି ଇଆଡେ ଯାଉଛି କି ସି ସେଇଠୁ ଯାଉଛି କିଛି ବି ଜଣା ପଡି ଯାଉଛି ସାଙ୍ଗେ ସାଙ୍ଗେ।
ଦେଖିବେ ଯେତେବେଳେ ଆମେ ହଁ ହଁ ଦେଖନ୍ତୁ ଯେତେବେଳେ ଆମେ ଯାଇଥିବା କୌଣସି ବାହାର ଜାଗାକୁ ବା ଗୋଟଏ ବିଦେଶକୁ ଯଦି ସେତେବେଳେ ଆମ ଆଞ୍ଚଳିକ ଭାଷା ବା ଆ ମାତୃଭାଷାରୁ ଜଣେ ଲୋକ ଆମ ଓଡ଼ିଆ ଲୋକ କିଏ ମିଳିଯାଆନ୍ତି କେତେ ଖୁସି ଲାଗେ ଆମକୁ କାରଣ ନି ଲାଗେ ଯେମତି କି ସତରେ ନିଜର ହଁ ନିଜର ରକ୍ତ ସମ୍ପର୍କ ନଥିଲେ ମଧ୍ୟ ତାକୁ ଦେଖିଦେ ଲାଗେ ଆରେ ଇଏ ତ ମୋ ପରିବାର ଭଳି କାଇଁ ନା ସେତିକି ନିବିଡ ସମ୍ପର୍କ ଆମ ମାନଙ୍କ ଭିତରେ ରହିଛି।
ହଁ କାହାକୁ ଯେତେବେଳେ ଅଲଗା କୋଉ ଜାଗାରେ ଦେଇଖିଥାଉ କିନ୍ତୁ ଆମ ଭାଷା ଯେତେବେଳେ ଜାଣିପାରୁ ହଁ ହଁ ବୋଇଲେ ସେତେବେଳେ ଆମକୁ ବହୁତ ଖୁସି ଲାଗିଥାଉଛି। ଆହୁରି ଦେଖ ଏବେ ଯଦି କୌଣସି ବ୍ୟାନର ଲଗା ହଉଛି ସେ ବ୍ୟାନର ଟି ଯଦି ଆମ ଆଞ୍ଚଳିକ ଭାଷାରେ ହିଁ ଲେଖା ହେଇଛି ତାହେଲେ ସାଙ୍ଗେ ସାଙ୍ଗେ ଲୋକମାନେ ଆଞ୍ଚଳିକ ଭାଷାଟିକୁ ମାନେ ବୁଝିପାରନ୍ତି। ସାଙ୍ଗେ ସାଙ୍ଗେ ମାନେ ଯାହାଲେଲେ ଜାଣି ଦଉଛନ୍ତି। ଯେ ନାଇଁ ନାଇଁ ବ୍ୟାନର ରେ ଏଇଟା ଏଇଟା ଲେଖା ହେଇଛି ସବୁ ଆ ସେଇଟା ସମସ୍ତେ ବୁଝି ଯାଆନ୍ତି ହେଲେ ହେଲେ ଆଉ ଯେତେବେଳେ ଯଦି ଆମ ମୋର ଗୋଟେ କୌଣସି ନୂଆ ନିୟମ ଆସିଲା ସେ ନୂଆ ନିୟମ ଟା ଯଦି ଆମ ଭାଷାରେ ହିଁ ଲେଖା ହେଇଛି ସେଇଟା ତାହେଲେ ଆମକୁ ବୁଝେଇକୁ କେତେ ସହଜ ଲାଗିବନେ କୁହନ୍ତୁ।
ହଁ କାରଣ ଜଣେ ଯଦି ଯେତେବେଳେ ଉଚ୍ଚ ଶିକ୍ଷା ବି ଜଣେ କରିନଥିବ ତାହେଲେ ତାକୁ ଆଞ୍ଚଳିକ ଭାଷା ବୁଝିବା ପାଇଁ ବହୁତ ମାନେ ସହଜ ହେଇଥାଏ ତାକୁ ଦର କାର ନାଇ କାରଣ ଯେତେବେଳେ ଦେଖିବେ କୌଣସି ବ୍ୟାନର ରେ ଇଂରାଜୀରେ ଲେଖା ହେଇଥିବ ସେଇଟାକୁ ଯିଏ ଇଂରାଜୀ ପଢିଥିବ ସିଏ ସେଇଟା ବୁଝିପାରିବ। ଯେତେବେଳେ ଗୋଟେ ନ ମାନେ ଗୋଟେ ସା ଧାରଣ ଜିନିଷ ଲୋକୋଟେ ଲୋକୋ ପାଇଁ ଆଞ୍ଚଳିକ ଭାଷାତ ଗୁରୁତ୍ୱ ପୁନଃ ବହୁତ୍ ରହିଚି।
ସେଇତ କାରଣ ଆମେ ହଁ। ସାନ ବେଳୁଠୁ ତାକୁ ଜଣେ ଶିଖି ଯାଇଥାଉଚି ତାର ଆଞ୍ଚଳିକ ଭାଷାକୁ। ଆଉ ଶିଖିବା ଯୋଉଟାକି ମାନେ ବହୁତୁ ଦରକାର୍ ତା ବାଦ ଆମେ ଅଲଗା ଭାଷା ଶିଖିବା ଦ୍ଵାରା ଆମର ମଧ୍ୟ ମସ୍ତିଷ୍କରେ ମାନେ ଯାହାଲେଲେ ଉନ୍ନତି ହେଇଥାଉଚି କିନ୍ତୁ ଅ ଆଞ୍ଚଳିକ ଭାଷା ବହୁତୁ ଦରକାର, ଆଉ ଏବେ ଦେଖନ୍ତୁ ଯଦି ଆମର ଭାଷାର ଏମିତି ମାତ୍ରା କମି କମି ଯିବ ମାନେ ଆଞ୍ଚଳିକ ତ ଭାଷାର ଗୁରୁତ୍ୱଟା ଏତେ କମି କମି ଯିବ। ତାହେଲେତ ମାନେ ଯାହାଲେଲେ ଭଲ ନାଇଁ ନା ଯାହାଲେଲେ ଏବେ ଦେଖନ୍ତୁ କୌଣସି ଯେମିତିକିି ଲାଗୁଚି ମାନେ ଭାଷାର ମାତ୍ରା ଏମିତି କମିଚି ଯେମିତିକିି କୌଣସି ତାରନା କୋଉଠି ମାନେ କୋଉଠି ରକ୍ତାକ୍ତ ହେଇଚି ନା କୋଉଠି କଣ ମାଡ଼ ହେଇଚି ବୋଲି ଖବର ଆସିଚି କିଛି ଖବରହିଁ ଆସୁନି। କିନ୍ତୁ ଆମର ଭାଷାର ମରଣ ହେଇଯାଇଚି ସେମିତି ଲାଗୁଚି ଯେମିତି
ଦେଖନ୍ତୁ ଦୁଇ, ପ୍ରକ୍ ପ୍ରକାରର ଭାଷା ଅଛି ଗୋଟେ ହଉଚି ମାତୃଭାଷା ଆଉ ଗୋଟେ ଆଞ୍ଚଳିକ ଭାଷାବି ରୁହେ। ଯୋଉଥିପାଇଁ ଆପଣ ଦେଖିଥିବେ ଏବେ ଗୋଟେ ଆ ସାମ୍ପ୍ରତିକ କାଳରେ ଚାଲିଥିଲା ଆମର ସରକାର୍ ଗୋଟେ ନିଜ ଗୋଟେ ନିଜର ତିନି ବର୍ଷରୁ ଛଅ ବର୍ଷ ଯାଏଁ ଯୋଉ ପିଲାମାନେ ଅଛନ୍ତି, ସେମାନଙ୍କ ପାଇଁ ଆଞ୍ଚଳିକ ଭାଷାକୁ ଗୁରୁତ୍ୱପୂର୍ଣ୍ଣ ଦେଇଚନ୍ତି, ମାନେ ସେମାନେ ସେମାନଙ୍କ ଭାଷାରେ ପଢିପାରିବେ କେବଳ ଓଡ଼ିଆ ଭାଷାତ ନୁହଁ ଯାହାର ଯୋଉ ଭାଷା ଥିବ ମାନେ ଦେଖନ୍ତୁ ଏମତି କି କୋରାପ୍ ପୁଟ୍ କନ୍ଧମାଳ କି ମାଲକାନଗିରି ପିଲାମାନେ ହୁଅନ୍ତୁ ସେମାନେ ତାଙ୍କର କୁଇ ଭାଷା ବୋଡ଼ା ଭାଷା ତାଙ୍କର ଯାହା ଯାହା ଅଛି ଯୋଉ ଯୋଉ ଭାଷା ସେମାନେ ସେଇ ଆଞ୍ଚଳିକ ଭାଷାରେ ହିଁ ପଢିପାରିବେ ତ ଏଇଟାତ ଗୋଟେ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ପ୍ରଥମେ ଲୋ ପିଲାଟି ନିଜ ଭାଷାକୁ ଜାଣିଲା, ତାପରେ ଅନ୍ୟ ଭାଷାକୁ ଜାଣିବ
ସେଇତ ଏବେ ଦେଖନ୍ତୁ କେତେ ମାନେ ଦେଖନ୍ତୁ ଆମର ସମ୍ବିଧାନ ମଧ୍ୟ ସାନ୍ତାଳୀ ଭାଷାରେ ଏବେ ଆସିବ ବୋଲି କୁହାଯାଉଚି। ମାନେ କେତେ ବଢିଆ ଲାଗିବନା ଯେତେବେଳେ ଆମର ଆଞ୍ଚଳିକ ଭାଷ୍ ତାକୁ ଏତେ ଗୁରୁତ୍ୱ ଦିଆଯାଇକିରି ଏବେ ସବୁ ମାନେ ଅଣା ଯାଉ ଛି ଆହୁରି ତାପରେ କେତେ ସାରା ଭାଷାକୁ ମଧ୍ୟ ତାକୁ ମାନେ ଅ ଏଇ ଅଫିସିଆଲି ଲାଙ୍ଗୁଏଜ୍ ସେଇଟାରେ ମଧ୍ୟ ତାଙ୍କୁ ଅ ସ୍ଥାନ ଦିଆଯାଇଚି କେ
ହଁ ହଁ ଆପଣ ଜାଣିଥିବେ ବାଇଶିଟା ଭାଷାକୁ ଆମର ଦିଆଯାଇ ସେ ସ୍ଥାନ ସମ୍ବିଧାନରେ ଆଉ ଆମର ସେଇଟା କେତେ ଅଷ୍ଟମ ମାନେ ସେଡ୍ୟୁଲ୍ ଗୋଟେ ଅଛି ସେଇଠି ଦିଆଯାଇଛି। ବହୁତ୍ ଭଲ ଲାଗେ ଯେତେବେଳେ ଉନ୍ନତିକରଣ ଶୁଣୁ ଆମେ ଆହୁରି ଗୋଟେ କଥ୍ ଥା କେବଳ ଭାଷାତ ନୁହଁ ମୋତେବି ଲାଗେ କେତେବେଳେ, ଦେଖନ୍ତୁ ଆମେ ଆଞ୍ଚଳିକ ଭାଷା ଆମ ମାତୃଭାଷା ତତ୍ ସହିତ ଆମେ ଆହୁରିବି କି କିଛି ଭାଷା ଶିଖିବା ନିହାତି ଦରକାର ଏହା ଦ୍ୱାରା ଆମର ବିବିଧତା ମଧ୍ୟରେ ଏକତା ବଢିଥାଏ। ମନେକର ଯଦି ଆମେ କୌଣସି ରାଜ୍ୟକୁ ଯିବା ପଶ୍ଚିମବଙ୍ଗ ହଉ ଛତିଶଗଡ ହଉ ଆମ ରାଜ୍ୟର ପଡୋଶୀ ରାଜ୍ୟ ହଉ କିମ୍ବା ଦୂର ରାଜ୍ୟ ହଉ। ସେତେବେଳେ ଆମେ ଯେତେବେଳେ ତାଙ୍କ ଭାଷା କହି ସେମାନଙ୍କ ସହିତ ତ ବାର୍ତ୍ତାଳାପ କରୁ ତ କିଛି ଆଳାପ କରୁ ତାଙ୍କୁ ମୋତେ ଭଲ ଲାଗିଥାଏ। କି ଲୋକଟି ଆମ ଭାଷା କହୁଛି। ଆଉ ଗୋଟେ ନିଜ ଭାଷାରେ କଥା ହେଲେ ଟିକେ ସ୍ନେହ ସମ୍ପର୍କ ଆହୁରି ଅଧିକ ବଢ଼ିଯାଏ।
ସେଇତ ସେଇତ କାରଣ ଆମେ ଯଦି ସମସ୍ତଙ୍କର ଭାଷାକୁ ସମ୍ମାନ ଦେବା ହୁଏତ। ତ ଆମ ଭାଷାକୁୁ ମଧ୍ୟ ସମସ୍ତେ ସମ୍ମାନ ଦେଇପାରନ୍ତି। ଆଉ ସମସ୍ତେ ଶିଖିବାକୁ ଇଚ୍ଛୁକ ମଧ୍ୟ ହେବେ ଆଉ ଯଦି। ଆମେ ଯଦି ଆମର ଭାଷାଟାକୁ ଆହୁରି ସମସ୍ତଙ୍କ ଆଗରେ ମଧ୍ୟ ଯେମିତି କିି କହିବା ଯେ ନାଇଁ ଆମର ଏଇ ଭାଷା ଅଛି ଆମର ଏମିତି ଭାଷା। ବୋଲେ ସେଇଟା ମଧ୍ୟ ସେମାନେ ଶୁଣିବାକୁ ଇଚ୍ଛା କରେ କାରଣ ଆମେ ମଧ୍ୟ ଶୁଣିବାକୁ ଇଚ୍ଛା ଥାଉ ଯେ। ଅଲଗା ଲୋକାନର ଭାଷା କେମିତି ଥାଉଛି ସବୁ ଭାଷା ମରାଠି କେମିତି। ତାପରେ କନ୍ନଡ଼ କେମିତି ଭାଷା ଥାଉଛି ଯାହା ହେଲେଲେ ତ ଶୁଣିବାକୁ ତ ବଢିଆ ଆମକୁ ବି ଇଚ୍ଛା ଥାଉ ତ ମତେ ଏତେ ଲାଗୁଛି ହୁଏତ ସେମାନଙ୍କର ମଧ୍ୟ ବହୁତ ଇଚ୍ଛା ଥାଏ। ଆଉ ଦେଖ ଆମର ତ ଆମର ତ ଦେଖ ଦେଖନ୍ତୁ ଏଇ ଭିତରେ ହିଁ କେତେ ସାରା ଆମର ମାନେ ବହୁତ ଭାଷା ଅଛି ଆଞ୍ଚଳିକ ଭାଷା କହିଲେ ତାପରେ ଆଉ ଗୋଟେ ଆଉ ଗୋଟେ ଯେଏ। ମାନେ ନିଜ ନିଜ ଅଞ୍ଚଳ ର ଭାଷା କହିଲା ବେଳକୁ ବହୁତ ଭଲ ଲାଗୁଛି ନା କେତେ ଏତେ ସାରା ଭାଷା ଅଛି ଆମର କିନ୍ତୁ ଏଇଠି ବି ମାତ୍ରା କମି ଗଲାଣି ତାର ବ୍ୟବହାର।
ବିଭିନ୍ନ ଭାଷା କହିବା ଦ୍ଵାରା ଆମ ନିଜ ନିଜ ଭିତରେ ସମ୍ପକ ସମ୍ପର୍କ ଦୃଢୀଭୂତ ହେଇଥାଏ ତା ସହିତ। ଆମେ ନିଜ ନିଜ ଅଞ୍ଚଳର ଯାହା ଯାହା ଯାହା ଟିକେ ଅଧିକ ଭଲ। ତାହା ଆମେ ଆଦାନ ପ୍ରଦାନ କରିଥାଉ। କାହାର ଭଲ ଖାଇବା ହେଲା କାହାର ଭଲ ନୃତ୍ୟ ହେଲା। କାହାର କଣ ଭଲ ଭଲ ସବୁ କିଛି ଆମେ ଯେତେବେଳେ ପରସ୍ପର ସହିତ ଟିକେ ଆଲୋଚନା କରୁ ସେତେବେଳେ ଆମ ସମ୍ପର୍କ ଆହୁରି ବଢିଯାଏ ଆହୁରି ମାଧୁର୍ଯ୍ୟ ବଢିଯାଏ ଯେପରିକି ଲାଗେ ଆମେ ବୋଧେ ଭାରତରେ ରହିଲେ ମଧ୍ୟ ଅଲଗା ଅଲଗା ରାଜ୍ୟରେ ରୁହ କି ତମେ ଯାହା ରୁହ ଗୋଟେ। ସୂତାରେ ଯେମିତି ଆମେ ଗୁନ୍ଥି ହେଇକି ଅଛେ ନା କଣ କହୁଛନ୍ତି।
ହଁ ସେଇ ତ ଯେତେବେଳେ ଅଲଗା ଅଲଗା ଜିନିଷ ଗୋଟେ ବି ଇଏରେ ଥିବେ ସେଇଡା କେତେ ସୁନ୍ଦର ଲାଗେ। ଯେଉ ମାନେ ସମସ୍ତେ ଯାହା ହଉ ଏକତା ଅଛନ୍ତି କିନ୍ତୁ ସେମାନଙ୍କର ବି ମାନେ ଅଲଗା ଅଲଗା ଅଛନ୍ତି କିନ୍ତୁ ସେମାନଙ୍କ ଭିତରେ ମନ ଭିତରେ ତ ଏକ ହେଇକିରି। ଛିଡା ହେଇଛନ୍ତି ପାଖରେ ପାଖରେ। ମାନେ ସମସ୍ତେ କଣ ଅସୁବିଧା ହେଲେ ପାଖରେ ଜଣେ ଛିଡା ହେଉଛି। ସେଇଟା ହଉଛି ବହୁତ ବଡ କଥା ଅ ତାପରେ।
ଫୁଲ ମାଳ ଯେମିତି ଯେତେବେଳେ ଗୋଟେ ଫୁଲ ଥିବ ମାଳରେ ଏତେ ସୁନ୍ଦର ଲାଗେନା ସେଥିରେ ବିଭିନ୍ନ ଫୁଲ ଗୁନ୍ଥା ହେଇଥିବ ମାଳଟି କେତେ ସୁନ୍ଦର ଦେଖାଯାଏ। ଠିକ୍ ସେପରି ଅନେକ ବହୁ ଭାଷା ଭାଷୀ ଲୋକମାନଙ୍କ ଭିତରେ ମଧ୍ୟ ସେମିତି ସମ୍ପର୍କ ରହିଥାଏ ବୋଲି ମୁଁ ମନେ କରୁଛି।
ହଁ। ତାପରେ ଏଇଟା ମାନେ ମୁଁ ବି ଭାବୁଛି ହୁଏତ ମଧ୍ୟ ଆମର ବି ଆଞ୍ଚଳିକ ଭାଷା। ଆହୁରି କେମତି ଉନ୍ନତ ହୋଉ ମତେ ଲାଗୁଚି ନଦୀ ଯେତେ ରାସ୍ତା ମାନେ କାଟି କାଟି ଗଲେ ହେଲେ କଣ ହେଲା ସେ ତାର ପଥରକୁ ସେ ଯେମିତି ହେଲେ ଲେ ଚିହ୍ନି ପାରିବ ସେମିତ ମତେ ଲାଗୁଚି ଆମେ ଯେତେ ଭୁଲିଲେ ହେଲେ ଆମ ଭିତରେ କିନ୍ତୁ ସେ ଆଞ୍ଚଳିକ ଭାଷାର ଥାଉଚି ଯେମିତି ହେଲେ। ଆମେ ଯେତେ ନୂଆ ଭାଷା ଶିଖିଲେ ମଧ୍ୟ ଆମ ଭି ରେ ସେଇ ଆଞ୍ଚଳିକ ଭାଷାରୁ ଯାହା ହେଲେ ତ ଭରି ହେଇକି ଥାଉଚି ଯେ ନାଇଁ ଆମେ ଏଇଟା ଜାଣିଛେ।
ହଁ ତ ଆମେ ସବୁ ସମସ୍ତ ଭାଷା ଭାଷୀଙ୍କୁ ବହୁତୁ ସମ୍ମାନ ଦବା ନିହାତି ଦର କାର କାରଣ ସମସ୍ତଙ୍କର ଭିତରେ କିଛି ନା କିଛି ଗୁଣ ମାନେ ଲୁକାୟିତ ଅବସ୍ଥାରେ ରହିଚି ଯୋଉଟା କି ପ୍ରସ୍ଫୁଟିତ ହବ ଆଗକୁ। ତ ଆପଣଙ୍କ ସହିତ ଆଲୋଚନା କରିକି ମତେ ବହୁତୁ ଭଲ ଲାଗିଲା।
ମତେ ବି ମତେ ବି ବହୁତୁ କିଛି ଭଲ ଲାଗିଲା ଆପଣ ଯୋଉ ଢଙ୍ଗରେ କହୁଥିଲେ ସବୁ କିଛି ବଢିଆ ଲାଗିଲା।
ଓକେ ଧନ୍ୟବାଦ ରହୁଚ ହଁ।
ହଁ।